ହ୍ୟାଲୋ ହ୍ୟାଲୋ
ହଁ, ହ୍ୟାଲୋ କୁହନ୍ତୁ?
ଆଜ୍ଞା ଆଜ୍ଞା, ଆପଣ ମୋ ଭଏସ ଟା କ୍ଲିୟର ହଉଚି, ଆପଣଙ୍କୁ?
ହଁ ହଁ ଆପଣଙ୍କ ଭଏସ କ୍ଲିୟର ଅଛି। କ କୁହନ୍ତୁ ଆପଣ ଭଲ ଅଛନ୍ତି ତ?
ଆଜ୍ଞା, ମୁଁ ତ ଭଲ ଅଛି।
ଆଚ୍ଛା କଣ କରୁଥିଲେ?
ମୁଁ ଆଇଥ ଆଇଥିଲୁ ବଜାର ବୁଲି ଏଠି ବସିଚି ଆଉ।
ଅହ ଘରେ ରହୁଛନ୍ତି ନା ବାହାରେ କୋଉଠି?
ମୁଁ ମୋର ଘରେ ରହୁଚି।
ଆଚ୍ଛା ମାନେ ଏବେ ପଢାପଢି ଚାଲିଚି କି ମାନେ କୋଉଠି ଯଅ ଫବ ଚାଲଚି।
ନା ନାଇ ଏବେ ତ ମୋର ଜଷ୍ଟ ଟେନ୍ଥ ସଇଲା।
ଓହୋ। ଆଛା
କଣ କରୁଛନ୍ତି ଏବେ?
ମୋର ବାହାଘର ସରିଛି। ଇଏ ମୁଁ ହାଉସ ୱାଇଫ।
ହାଉସ ୱାଇଫ ଆପଣ?
ହଁ।
ହୁଁ।
ଘରେ କିଏ କିଏ ଅଛନ୍ତି?
ମୁଁ ବାପା ବୋଉ ମୋ ବଡ ଦେବି।
ଦିଦିଙ୍କର ବାହାଘର ହେଇନି?
ନା ନା।
ଆଚ୍ଛା ଦିଦି କଣ କରନ୍ତି?
ତାର ପ୍ଲସ ଥ୍ରୀ।
ଓହୋ କୋଉ କଲେଜ?
ଆମର ଶୈଳବାଳା।
ନୟାଗଡ଼?
ନା ନା ଶୈଳବାଳା।
ଶୈଳବାଳା ଆଛା କଟକରେ।
ହୁଁ ହୁଁ।
ଆଚ୍ଛା ଆଛା ଆଉ କଣ ଖାଇବା ହେଇଥିଲା ସନ୍ଧ୍ୟାବେଳେ?
ସନ୍ଧ୍ୟାବେଳେ ତ ଗୁପଚୁପ ଆଉ ହେଲା ଛୁଞ୍ଚି ପତ୍ର ପିଠା ହେଇଥିଲା।
ଯାହା ହଉ ମୁଁ ସେଗୁଡା କେବେ ଖାଇନି।
ହଁ
ମାନେ ବନେଇ ବିି ଆସେନି କି ଖାଇନି କେବେ ମୁଁ ଜଷ୍ଟ ଶୁଣିଛି ନା ଟା।
ଓହୋ।
ଆଉ ସବୁ ମାନେ ପିଠା କରିଆସେ ଏଇ ଛୁଞ୍ଚି ପତ୍ର ପିଠା ଟା ମୋ ଦେଇ ହୁଏନି।
କ
ଆଜି କଣ ରୋଷେଇ ହେଇଛି ରାତିରେ?
ରାତିରେ ହେଇଛି ତ ଚିଙ୍ଗୁଡି ତରକାରୀ।
ଓହୋ ହୋ ଦିଦି କରୁଛନ୍ତି ନା ମା ବନାଉଛନ୍ତି?
ମାଆ।
ଆ ଦିଦି କଣ ସେଇଠି ହଷ୍ଟେଲରେ ରହୁଛନ୍ତି ନା ଘ ଟୁ ଯିବା ଆସିବା ଉଚିତ ଅହ। ଓହୋ ମାନେ ସେଇଠୁ ଘରଟା କେତେ ଦୂର ହବ?
ଆମର ତ ଏଠି ଆମର ପାରାଦୀପ ସେ ପଢୁଛି ତାର ହଷ୍ଟେଲରେ ରହିକି କଟକ।
ଓହୋ ହୋ ଆଚ୍ଛା ପାରାଦ୍ୱୀପ ତ ପାରାଦ୍ୱୀପ ବନ୍ଦର କେତେ କେତେ ଥର ବୁଲିବାକୁ ଗଲେଣି?
ସେଇଟା ତ ଆମେ ଗଣିନୁ ଆ ବହୁତ ଥର।
ପାଖରେ କି ସେଠି?
ଆଜ୍ଞା।
ଯାହା ହଉ ଆପଣଙ୍କ ଭାଗ୍ୟ ଆମେ ଯାଇଥିଲୁ ପାରାଦ୍ୱୀପ ମାନେ ବୁଲିବାକୁ ଯାଇଥିଲୁ କିନ୍ତୁ ସେମିତି ଭଲସେ ଦେଖିପାରିଲୁନି ବର୍ଷା ହେଲା ପଳେଇ ଆସିଲୁ ପୁଣି ରି
ଆପଣଙ୍କ ଘରଟା କୋଉଠି?
ଆମର ନୟାଗଡ଼।
ନୟାଗଡ?
ହଁ।
ନୟାଗଡ ହେଇଚି ହଉଚି ମୋ ମାମୁଁ ଘର। ଆଜ୍ଞା
ଆଜ୍ଞା ଆପଣ ଭଏସ ଟା କ୍ଲିୟ ହଉନି?
କହିଲି ନୟାଗଡ କୋଉ ଜାଗାରେ ଆପଣଙ୍କ ମାମୁ ଘଅ‌। ଅଧା ହାଲୋ
ନୟାଗଡ ରର ବଜାର ଉପରେ ନୟାଗଡ ର ବଜାର ଉ
ଆଚ୍ଛା ଆଚ୍ଛା ବଜାର ଉପରେ ଠିକ୍ ଅଛି। ଆଚ୍ଛା ପାରାଦୀପ ବନ୍ଦରକୁ ଛାଡିଦେଲେ ଆଉ କଣ ଅଛି ପାରାଦୀପରେ
ପାରାଦୀପ ବନ୍ଦ ଆଉ ପଥ ନେହରୁ ବଙ୍ଗଳା ଗୋଟେ ଅଛି।
ହଁ ହଁ
ନେହେରୁ ବଙ୍ଗଳା ଆଉ ପୋର୍ଟ। ଜାହାଜ ବହୁତ ବଡ଼ ବଡ଼ ଜାହାଜ ଆସି ଲାଗେ। ଆଜ୍ଞା
ହଁ ଶୁଭୁଚି କୁହନ୍ତୁ?
ବହୁତ ବଡ ବଡ ଜାହାଜ ଆସ ଲାଗେ ଆଉ ଆମ
ଆଚ୍ଛା ମାମୁଁ ଘରକୁ ଆସୁଛନ୍ତି ବୁଲିବା ପାଇଁ?
ଆଜ୍ଞା ଆଜ୍ଞା
ଆଉ ଏଠି ନୟାଗଡରେ କଣ କଣ ଜାଗା ସବୁ ବୁଲିଲାଣି?
ନୟାଗଡରେ ତ ଆମେ ସ ଜାଗାଏରିକ ବୁଲିଚୁ ଯେମିତି ଆମର ନୀଳ ମାଧବ।
ହୁଁ ହୁଁ ହୁଁ
ଲଡୁ ବାବା, କଣ୍ଟିନ୍ୟ ଆଉ ଲଡୁ ବାବା କତିକି ଯାଇଚୁ।
ଆଚ୍ଛା
ଆଉ ଆଉ ସବୁ ପାଖା ପାଖି ଜାଗା ବୁଲଚୁ ଆଉ।
ଭଲ ଆଉ ଆମ ପଟେ ଆସିକି ଏତେ ଜାଗା ବୁଲି ଆସଚ ଆମେ କେବଳ ସେ ଗୋଟେ ହିଁ ବୁଲିକି ଆସିଚୁ। ବାଜୀ ବନ୍ଦର ଖାଲି।
ଆଉ ଆପଣ ତାଳା ମାଙ୍କ କତିକି ଆସିନାହାନ୍ତି କେବେ? ମା ଶାଳ ନା ଶଳାଙ୍କୁ କତିକି କେବେ ଆସିନାହାନ୍ତି? ହ୍ୟାଲୋ
ନାଇଁ
ଯାଇନାହାନ୍ତି କେବେ?
ନାଁ
ହଁ ବାବା ଗୋରେଖନାଥ?
ହଁ ଗୋରଖନାଥ ଯାଇଚି। ଏମତି ମାନେ ସ୍କୁଲ ଟାଇମରେ ଯାହା ଯେମି ତି ବୁଲିଚି ତାପରେ ଆମ ଘର ଲୋକଙ୍କ ସହିତ କିଛିଟା ଜାଗା ବୁଲିଚି ଆଉ ବାହା ଘରେ ପରେ ତ ସେମିତି ମାନେ କୁଆଡେ ଯାଇ ହେଇନି ଏମିତିକି କିଛିଟା ଯାଇଥିଲୁ ନେ ଯାଇଥିଲୁ ଆମର ବସ୍ ଯୋଉ ଯାଉଚି ସେଥିରେ ଯାଇଥିଲୁ ମାନେ ସମ୍ବଲ ପୁରୀ, ଯାଜପୁର ଆମର ମାନେ ଛ ତିଆବଟ ଆଉ ଧନୁଜା ଏମିତି କିଛିଟା ଜାଗା ଯାଇଥିଲୁ ବୁଲାବୁଲି କରିକି ଆସଚୁ ଆଉ ଛତିଶଗଡ ଯାଇଥିଲୁ। ଚନ୍ଦ୍ର ଆସନି।
ନାଇକି।
ମୋର ମାନେ ଏଇଟା ହଉଛି ସେ ବୋଧେ ମୁଁ ଯାଇଥିଲି ଓଡିଶା ବାହାରେ କୋଉଠିକି କହନି ଛତିଶଗଡ ଆଉ କେବେ କୁଆଡେ ଯାଇନି। ଆଗକୁ ଯାଇପାରିବି କି ନାଇଁ ଜଣା ନାହିଁ।
ଓହୋ।
ତାପରେ ଏବେ ମାନେ ମୋ ଝିଅ ହଉଛି ଛୋଟ ଦେଢ ବର୍ଷର ଝିଅ ତ ତାକୁ ତାକୁ ତ ନେଇକି କୁଆଡେ ଯାଇ ହବନି କି ତାକୁ ଛାଡିକି କୁଆଡେ ଯାଇ ହବନି ସେଥିପାଇଁ ଖାଲି ଘରେ ବସ ଛୁଆ କଥା ବୁଝ ଘର ଲୋକଙ୍କ କଥା ବୁଝ ବାସ୍ ଏମିତି ଆଉ ଚାଲିଛି ଆଉ।
ହୁଁ।
ହୁଁ।
ଆଉ କ-କଣ ଖାଇଛନ୍ତି ଆଜି?
ମୁଁ ଆଜି ଖାଇଥିଲି ଏ ସନ୍ଧ୍ୟା ବେଳକୁ ଖାଇଥିଲି ମୋର ଟିକେ ଥଣ୍ଡା ହେଇଛି ତ ତ ଚା ପିଇଥିଲି। ଆଉ ଆମର ଯୋଉ ସେଓ ମିକ୍ସଚର ରୁ ସେଇଟା ଟିକେ ଖାଇଥିଲି।
ହୁଁ।
ଆଉ ଗ୍ୟାସ୍ ମେଡିସିନ୍ ଖାଇଛି ଆଉ ଦିନ ବେଳା ଚିକେନ୍ ହେଇଥିଲା ଭାତ, ଡାଲି, ଚିକେନ୍, ସାଲଟ୍ ଆଉ ଆମ୍ବ ଟିକେ ବାସ୍ ଏ
ହୁଁ, ନୟା - ନୟାଗଡ଼ରେ ତ ବହୁତ ଆମ୍ବ। ପ୍ରବଳ ଆମ୍ବ।
ବହୁତ୍ ହଁ ସତ ରେ ତ ବହୁତ ଆମ୍ବ
ଯୁଆଡେ ଗଲେ ଆମ୍ବ ଆମ୍ବ ଆଉ ଆଖୁ ବହୁତ୍ ଆଉ ମକା ବି ବହୁତ୍ ସେପଟେ
ହଁ, ହଁ, ହଁ ଖାସ୍ କରି ଆମର ଏଠି କଣ ମାନେ ଲରୁଛନ୍ତି ନା ତ ସେଥିପାଇଁ ମାନେ ଏଠି ଶସ୍ତା ବି ମିଳୁଛି ସବ୍ ସବୁ ଜିନିଷ ଗୁଡା ତାପରେ ଆଉ ଗୋଟେ ଜିନିଷ ମାନେ ଏତେ ଦୂରରୁ ଆସିବ ସେ କୋଉ ମାନେ ଏଇଠୁ ପାଞ୍ଚ ଟଙ୍କାରେ ନେଇକି ଯିବ ସେ ଏଗାରଟା ହବନି ବୋହିକ ନେଲା ବେଳକୁ
ହଁ ମୁଁ ଆମେ ତ ଯେତେବେଳେ ମାମୁଁ ଘର ଯାଉ ସବୁ ପ୍ରାୟ ଆଣିକି ଆଶୁ ବହୁତ୍ ବହୁତ୍।
ହେ, ହେ।
ହଁ ଭଲ ସେ ଚୁଟିଆ ମାନେ ମାସକୁ ଥରେ ଆସିବ ଖର୍ଚ୍ଚ ଉଠେଇଯିବ ପରିବା ଖର୍ଚ୍ଚ ଟା
ହଁ।
ମା ବାବା କଣ କରନ୍ତି?
ବାବା ତ ଠିକ୍ ଠାକ୍ ଥିଲେ
କଣ?
ହୁଁ, ଟିଚର।
ଆଚ୍ଛା ଟିଚର୍ ଥିଲେ ହୁଁ ଭଲ କଥା। ଆଗକୁ କଣ ପଢ଼ିବା ପ୍ଲାନିଙ୍ଗ ଅଛି?
ପ୍ଲସ୍ ଟୁ କରବି ନହେଲେ ଡିପ୍ଲୋମା କରିବି
ଓହୋ ହୋ। ମୋ ମାମୁ ପୁଅ ବି ସେ ଏବେ ମାନେ ଦେଇଥିଲା ଟେନ୍ଥ ଏକ୍ସାମ୍ ଦେଇଥିଲା ସି ବି ଭଲ ଫାଷ୍ଟ ଡିଭିଜନ ପାଇଛି ଭଲ ମାର୍କ ବି ରଖିଛି, ସିଏ ବି ସେ ଲାଗିଛି କହୁଛି ଡି ଡିପ୍ଲୋମା କରିବି ବୋଲି କିନ୍ତୁ ଘରେ ଟିକେ ରାଜି ହଉନାହାନ୍ତି କହୁଛନ୍ତି ଆଗ ତୁ ପ୍ଲସ୍ ଟୁ କରିଦେ ତାପରେ ଯାଇକି ଡିପ୍ଲୋମା କରିବୁ ଏମିତି ଲାଗିଛନ୍ତି ଦେଖ କଣ ହଉଛି।
ହଁ।
ତାପରେ ଆମର ଏଠି ମାନେ ସରକାରୀ ସେମିତି କଲେଜ ପାଖାପାଖି ନାହିଁ।
ହୁଁ।
ଆମ ଗାଁ ପାଖାପାଖି ଏଟ ଯୋଉ ଗୁଡା ସବୁ ମାନେ ପ୍ରାଇଭେଟ ଗୁଡା ପ୍ରଭେଟ ହଁ ତ ଏମିତି ହେଲା ବେଳକୁ ସେମାନେ ଅଧିକ ଟଙ୍କା ନେଇଯାଉଛନ୍ତି। ସେଥିପାଇଁ ଟିକେ କଣ କର କ ନା ଏମିତି ଟିକେ ଅଛନ୍ତି ଆଉ ମାନେ ହ ଏଠି କଣ ଆଡମିସନ ତାଙ୍କର ନଅ ଦଶ ହଜାର ପଡିଯାଉଛି।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
ଅବିକା ମାନେ କଣ ସେ ସରକାର ନିୟମ କରିଛନ୍ତି ଯେ ଅ କଣ କେଜି ରୁ ପିଜି ମାନେ ଟୋଟାଲ ଫ୍ରିରି। ମାନେ ପାଠ ପଢା।
ଆଉ କଣ?
ପଡିବନି କିନ୍ତୁ କମ ସରକାର ନିୟମ କେତେ ଜଣ ମାନୁଛନ୍ତି ଆଗ ଲୁଟି ନେବେ ତାପରେ ଯାଇକି ଯା। ଏଇ ନିୟମ ଟା ଆଜିିକାଲି ଭିତରେ ଗୋଟେ ହେଇଛି। କେଜି ରୁ ପିଜି ସବୁ ଯେତେ ପାଠ ପଢ ସବୁ ଫ୍ରିରି।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
ରାତିରେ କଣ ରୋଷେଇ ହବ ନା ଜାଣି ନାହାନ୍ତି।
ରାତିରେ ତ ସେ ଚିଙ୍ଗୁଡି ହେଇଥିବ କ
ଓହୋ ହଁ ଆଚ୍ଛା ସେଠି ପାରାଦ ମାନେ ମାଛ ଫାଛ ଭଲ ମିଳୁଛି ନା କଣ?
ହଁ ପୁରା ଫ୍ରେଶ ମାଛ।
ଭଲ ଆମର ପୋଖରୀ ଆମେ ତ ଏଇ ସମୁଦ୍ରର ମାଛ ପାଉନୁ।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
ପୋଖରୀ ମାଛ ଆମର ପୋଖରୀ ନଦୀ ।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
ତାପରେ ଆମର ଏଠି ଅ ଦଶପଲ୍ଲା ଡାମ ଅଛି ନା ଡାମ ମାଛକୁ ମିଳି ଯାଉଛି। ପୁରା ଗୋଟାକ ଦଶ କେଜି ପନ୍ଦର କେଜି ଏମିତି ମାଛ ଗୁଡା।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
ଏତେ ବଡ ଆଣିକ ବି ଘର ପାଞ୍ଚ ସାତ ହଁ ପାଞ୍ଚ ସାତ ଜଣ ମିଶିଲେ ଯାଇକି ଆଣିବ ଏତେ ଏତେ ନହେଲେ ଆଣି କଣ କରିବ। ତାପରେ ଯାହାର ଗହଳି ପରିବାର ହେଇ ଥିବ ଆଣିକି ହଁ କରିଦବ ବୋଲି ଆଉ ତ ଆମର ଛୋଟ ପରିବାର। ହେ କାଇଁ ଯେତେବେଳେ ଖେଣା ହଉନି ଯେତେବେଳେ ଯିଏ ଆଣିବ ତାଙ୍କଠୁ ଭାଗ ନେଇ ଆସିବ ଯି ଆସିବେ ନହେଲେ ଛୋ ଛଟ ମାଛ ଆସୁଛି ତଥାପି ଏବେ ଦି ତିନି ଦିନ ଆମ ଘରେ ଶାଶୁ ଶଶୁର ମୋ ହଜବେଣ୍ଡ ଅଛନ୍ତି ମୋ ଝିଅ ମୁଁ।
ହଁ।
ଛୋଟ ଫ୍ୟାମିଲି ଆଉ।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
ଛୋଟ ହେଲେ ଆମେ ତିନି ଜଣ ଦେଖିବାଲେ ଛୋଟ ଶାଶୁ ଶାଶୁର ଅଛନ୍ତି ଆଉ ତାଙ୍କ ଛାଡିଦବା କଣ।
ହୁଁ ହୁଁ। ହଁ।
ଏବେ ବାହାଘର ମୋର ସବୁ ଜାଗା ତିନି ବର୍ଷ ହେଇଛି କିଛିଟା ଅସୁବିଧା ତ ଲାଗେ ଏମିତି ମାନେ ଛୁଆ ଜଲଦି ହେଇଛି।
ଓହୋ।
ତ ସେଥିପାଇଁ ଏତିକି ଅଛି ଆଉ ଆଉ ଅଛନ୍ତି ଯେ ସେମାନେ ବାହାଘର ତାଙ୍କର ହେଇନି ବାହାଘର ର ହେଲାଠୁ ତାଙ୍କୁ ଇଏ କରାହବ କେହି ରହୁନାହାନ୍ତି ବାହାରେ ଚାକିରୀ କରୁଚନ୍ତି।
ଓହୋ, ଆପଣଙ୍କ ସ୍ୱାମୀ କଣ କରନ୍ତି?
ସିଏ ଏଇଠି ସୋସାଇଟିରେ ମାନେ ଜବ ଅ କରୁଚନ୍ତି। ସୋସାଇଟି ସେକ୍ କ୍ରେଟେରୀ ଯୋଉ ମଣ୍ଡି ହୁଏ ନା ଆମର ଧାନ ମଣ୍ଡି ଅକା ହଁ ସେଥିରେ।
ହଁ ହଁ ହଉ।
ରଖୁଚି ହେଲା।
ହଁ ହଁ ରଖୁଚି।